ମ୍ୟାଡ଼ାମ ନମସ୍କାର।
ନମସ୍କାର।
କଣ କରୁଥିଲେ?
ଏଇ ବସିଥିଲି। ଆପଣ?
ମୁଁ ରୋଷେଇ କରୁଥିଲି। ରୋଷେଇ ସରିଲାଣି?
ନାଇଁ ନାଇଁ ମୁଁ ରୋଷେଇ କରିନି।
ରୋଷେଇ କରନ୍ତିନି?
ନାଇଁ ନାଇଁ ମୁଁ ବି
ଓହୋ। କଣ? ଆଜ୍ଞା।
ମୁଁ ଏବେ ପଢୁଛି।
ପଢୁଛନ୍ତି କଣ ପଢୁଛନ୍ତି?
ଏଇ ପିଜି କରୁଛି।
ପିଜି କଉଠି?
ଆଜ୍ଞା। ଆମ ମୁଁ ଏଇଠି କରୁଛି।
କୋଉଠି କହିଲେ?
ସମ୍ବଲପୁର ୟୁନିଭରସିଟି।
ଓହୋ। କେତେ ବର୍ଷ ହେଇଗଲାଣି?
ଏଇ ଏଇ ବର୍ଷ ଫାଷ୍ଟ। ଫାଷ୍ଟ ସେମିଷ୍ଟାର ଟା ଦେଇଚି କଂପ୍ଲିଟ୍ କରିଚି। ଆଜ୍ଞା। ।
ଉଁ ହୁଁ। ଭଲ ରହୁଛନ୍ତି। ହଁ। ରହୁଛନ୍ତି ହଷ୍ଟେଲ ରେ?
ନାଇଁ ନାଇଁ ଏକ୍ଜାମ ଦବାକୁ ଖାଲି ଯାଉଛି।
ଓହୋ। ହଁ ରୋଷେ ସେଇ ଚାଲିଛି। ଆଉ
ଆଉ ଖାଇସାରିଲେଣି ଆପଣ?
ହଁ ଖାଇସାରିଲିଣି।
ଦେହ କେମିତି ଅଛି?
ଦେହ ଭଲ ଅଛି।
ଆଜ୍ଞା ଭଲ ଅଛି।
ହଁ। ଆଉ ରଜ ଛୁଟି ରେ ଘରକୁ ଆସିଥିଲ?
ନାଇଁ ନାଇଁ ମୁଁ ଘରେ ହିଁ ରହୁଛି। ଘରେ ରହୁଛି ଏକ୍ଜାମ ଦବାକୁ ଯାଉଛି ଖାଲି। ଘରେ ରହିକି ପଢାପଢି କରୁଛି। ଆଜ୍ଞା, ଆଜ୍ଞା।
ହୁଁ, କୋଉ ସବଜେକ୍ଟ ର?
ଓଡ଼ିଆ ଅନର୍ସ।
ଅ ହଁ ହଁ।
ଓଡ଼ିଆ ରେ ହିଁ କରୁଛି ପି ଜି।
ଭଲ। ଆଉ ରଜ ରେ
କହୁନାହାନ୍ତି।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
ସେମିତି ସମସ୍ତେ ଅପା ହାରିକା ଆସିଥିଲେ। ପିଠାପଣା ବୁଲାବୁଲି। ହାଲୋ। ବୁଲାବୁଲିରେ ପିଠା ପଣା ଖାଇକି ଘରେ ଅପା ହେରିକା ସବୁ ବନ୍ଧୁବାନ୍ଧବ ଆସିଥିଲେ ଆଜ୍ଞା।
ହୁଁ।
ଆପଣ କେମିତି କାଟିଲେ ରଜ?
ସେମିତି ଘରେ ଘରେ ରହି ରହି ଛୋଟ ବେବି ଅଛି ନା କୁଆଡେ ବୁଲାବୁଲି ବୁଲି କରିବାକୁ ଯାଉ ସେଇ ଘରେ ରହିକି ସେମିତି ପିଠାପଣା ନର୍ମାଲ ଆଉ ବୁଲିବାକୁ କୁଆଡେ ବାହାରକୁ ଯାଇଛ ନା ଘର ପାଖ
ନାଇଁ ନାଇଁ ବାହାରକୁ ନେଇ ଆମ ହଁ ଘର ପାଖରେ ମନ୍ଦିର ହେରିକା ସବୁ ଯାଇଥିଲୁ।
ହଁ।
ମହାବିନାୟକ ମନ୍ଦିର ଅଛି ସେଠିକି ଯାଇ ଥିଲୁ ତାପରେ ଘରେ ଅପାହାରିକା ସବୁ ଆସି ଥିଲେ ଘରେ ସେଲିବ୍ରେଟ କରୁଥିଲୁ।
ହଁ ହଁ ବର୍ଷରେ ଥରେ ତ ଏଇଥିରେ ବୁଲି ଆସନ୍ତି ସମସ୍ତେ ଆଉ।
ଆଜ୍ଞା।
ଆଉ ଘରେ ସବୁ ଭଲ?
ଆଜ୍ଞା ସବୁ ଭଲ।
କେତେ ଭାଇ ଭଉଣୀ ବେବି ର ତେଲ ମାଲିସ ହଉଛି ହଁ ହଁ ତ
ଓ ହୋ ହଁ ଆମେ ଦୀଭଉଣୀ।
ହଁ ମ୍ୟାରେଜ ହେଇନି?
ନାଇଁ ନାଇଁ ମୋର ଏବେ ଟୋଣ୍ଟି ଟୁ ଏଜ୍।
ଆ ଆଉ ଯିଏ ସାନ।
ହଁ ମୋ ତଳେ ସାନ ଭଉଣୀଟି ଅଛି।
ସେ ପଢୁଛନ୍ତି।
ଆଜ୍ଞା। ତାର ଏବେ ହେଇ ପ୍ଲସ ଥ୍ରୀ ହେଲା ସେ ଆଡମିସନ କରିବ ପକେଇଛି। କୋଉ କଲେଜ ଆସିଲେ ସେ ଆଡମିସନ କରିବ।
ହଁ ଆଉ ସବୁ ଘରେ କିଏ କିଏ ଅଛନ୍ତି?
ଘରେ ଆମର ବଡ ଫ୍ୟାମିଲି ଦାଦା ଖୁଡିୀ ମା ବଡ଼ବାପା
ଜୈଂଟ ସମସ୍ତେ।
ଆଜ୍ଞା।
ହଁ ଜଏଣ୍ଟ ଫ୍ୟାମିଲି ରେ ଭାରି ମଜା ଲାଗୁଥିବ।
ଆଜ୍ଞା ଏବେ ସବୁ ପଳଉଛନ୍ତି ପାଠ ପଢିବା ପାଇଁ ଭଉଣୀ ମାନେ ସବୁ ଆମେ ନଅ ଜଣ ଭୋ ଭଉଣୀ ଭାଇ ଭଉଣୀ ମିଶିକି ନଅ ଜଣ।
ବା ବା।
ଛୋଟ ଛୋଟ ଭଉଣୀ ମୋ ଉପରେ ଜଣେ ବଡ ଅଛି ବଡବାପାଙ୍କ ଝିଅ
ହଁ ବାହାଘର କାହାର ହେଇନି?
ମୋ ବଡ ଭଉଣୀ ଯିଏ ତାକୁ ଚବିଶ ବର୍ଷ। ତାପରେ ତା ମୁଁ ମୋ ତଳେ ସମସ୍ତେ ଅଛନ୍ତି ଏଇ ଭାଇ ଭଉଣୀ ସେମାନେ ବି ସବୁ ଏଇନା ପଢାପଢି ସମସ୍ତେ କରୁଛନ୍ତୀ।
ହଁ ଆଉ କଣ ଖାଇଛ?
ଖାଇଛି ରୁଟି ଭଜା।
ହଁ ଘରେ ସବୁ ଜଏଣ୍ଟ ଫାମିଲି ମାନେ ମୁଁ ପଖାଳ ଖାଇଛି ବା।
ଆଜ୍ଞା।
ପଖାଳ ଖାଇଛି ପଖାଳ ପୋଟଳ ଭଜା ଆମ୍ବ ଆଳୁ ବାଇଗଣ ଟମାଟୋ ଦଳା ଜଏଣ୍ଟ ଫ୍ୟାମିଲି ମାନେ, ସବୁ ସାଙ୍ଗ ହେଇକି ରୋଷେଇ ବନଉଥିବେ ନାଇଁ? ଯାହାବି କାମ ଯାହାବି
କାମ ଭାଗ କରିଦେଇଛନ୍ତି, ବେଶୀ କାମ ନା, ସେଥିପାଇଁ କିଏ ସନ୍ଧ୍ୟା ବେଳେ ରାନ୍ଧି ଦଉଛି କିଏ ଖରା ବେଳେ, କିଏ ଏ ରାତିରେ, ଏମିତି ରୋଷେଇ କରୁଛନ୍ତି। ମିଶକି, କିଏ କାହାର ହେଲ୍ପ କରିଦଉଛନ୍ତି। ହଁ ପରିବା କାଟିଦେଲେ ଜଣେ ମମି ପରିବା କାଟିଦେଲେ, ଆଉ ଜଣେ ମମି ରୋଷେଇ କରିଦଉଛନ୍ତି, ଆଉ ଜଣେ ମମି ସା କରି ଦଉଛନ୍ତି।
ହଁ ମିଶିକି କରିଦେଲେ କାମ ଜଣା ପଡୁନଥିବ।
ଆଜ୍ଞା। ନାଇଁ ଏତେ କୁଆଡେ ଯାଇନୁ, ଘର ଲୋକଙ୍କ ସହିତ ଏମିତି, ଆମ ଏଇ ଆଖପାଖ ଆଖଖ ଆଖପାଖ ମନ୍ଦିର
ଆଉ ଏଇ କେତେ ମାସ ହେଲାଣି ଯାଇଥିଲୁ, କଲିକତା କଲିକତା ବୁଲି ବାଲିକି ଆସିବ, ଆଜ୍ଞା।
କଲିିକତାରେ କଣ କଣ ସବୁ ଦେଖିଲ?
ଚଣ୍ଡିମନ୍ଦିର, ଫେମସ ସେଠିକା ବଡ ଚଣ୍ଡି ମନ୍ଦିର
ହଁ, କଲିକତା ଯୋଉ ମାୟାପୁରୀ ଯାଇଛ?
ନା, ହଁ ହଁ ଆଜ୍ଞା। ସେଇଆଡେ ହିଁ ଯାଇଥିଲୁ, ମାୟାପୁରୀ, ହଁ ମାୟାପୁରୀ ଇସ୍କନ ମନ୍ଦିର ଯାଇଥିଲୁ, ସେଠି ରହିଲୁ ଦି ଦିନି। ରହିକି, ବୁଲିକି ଆସିଲୁ, ମାୟାପୁରରେ ତ ସତ କଥା କଥା ନାଁ ଯେମିତି, ସେମିତି ଜାଗା ବି ସେମିତି
ହଁ ବହୁତ ସୁନ୍ଦର ହେଇଛି, ମୁଁ କେବେ ଦେଖିନି ଖାଲି ଆମ ଶୁଣିକି ଲୋକ ପାଖରୁ ହଁ ବହୁତ ଭଲ ହେଇଛି, ଘରେ ଯାଇଥିଲେ କୁହନ୍ତି, ହୁଁ।
ଠାକୁରଙ୍କର ଯାହା ଯାହା ସବୁ ହେଇଥିଲା, ଆଜ୍ଞା। ଠାକୁରଙ୍କର ଯାହା ଯାହା ସବୁ ରିଅଲ ହେଇଥିଲା, ସବୁ ସେଇ ଏଠି ଏମିତି ଅଛି, ଏବେ ବି
ହଁ।
ଆଜ୍ଞା।
ହଁ, ଆଉ କଣ ଦେଖିଲ, ନଦିଆ ନବଦୀପ ସବୁ ଯାଇଛ
ହଁ।
ହଁ କଲିକତାରେ ଟିକେ କପଡା ସବୁ ଭଲ ଭଲ ଟିକେ ମିଳିଯାଏ ଭଲ
ହଁ, କିନ୍ତୁ ସେଟୁ ଆଣିପାରିଲୁନି, ଆମେ ସବୁ ମା ହାରଆଙ୍କୁ ନେଇକି ଯାଇଥିଲୁ
ହଁ, ଲଗେଜ ହେଇଯାଇଥିବ ଅଧିକ
ଆଜ୍ଞା। ଏମାନଙ୍କୁ ନେଇକି ଯାଇଥିଲୁ ଆଉ ତେ ବେଶୀ ବି ବୁଲି ପାଇଲୁନୁ, ଡ୍ରେସ ସେ କିଣିବାକୁ ଯାଇପାରଲୁନୁ। କିନ୍ତୁ ଭଲ ମିଳିଲା ଶୁଣିଲୁ। ନାଇଁ ନାଇଁ, ନିଜ ଗାଡିରେ, ନିଜ କାର ରେ ସେଭେନ ସିଟର କାର ରେ, ଆଜ୍ଞା। ଯାଇଥିଲୁ, ବୁଲିକି ସବୁ ଆସିଲୁ।
ଭଲ, ଏବେ ଯୋଉ ହେଇଛି ନୂଆ ମନ୍ଦିର ଯାଇଛି କି ନାଇ? ଦିଘା ଯୋଉ ଜଗନ୍ନାଥ ମନ୍ଦିର? ନା ସେଠିକ ଯାଇ ହଁ ଭଲ ମନ୍ଦିର ହେଇଛି ନା?
ହଁ, ଆଜ୍ଞା, ସେ ଆଉ ଯାଇଥିଲୁ, ବିଚ ଯାଇଥିଲୁ।
କୁଆଡେ? ହଁ ଦିଗା ବିଚ। ହଁ ଆଗରୁ ତ ସବୁ ଯେତେବେଳେ ମନ୍ଦିର ନଥିଲା, ସବୁ ଯାନ୍ତି ଦିଘା ବିଚ ଦେଖିବା ପାଇଁ ଏବେ ମନ୍ଦିର ହେଲା ପରେ ମନ୍ଦିର ଯାଉଚନ୍ତି ଆଉ।
ଆଜ୍ଞା। ଆଉ ଆପଣ?
ମୁଁ ସେମିତି ଘରେ ମୁଳେ ବସ ଆସ ଶଶୁ ଘରେ ରହୁଚି, ଶାଶୁ ଘରେ ଶାଶୁ ଶଶୁର ସ୍ୱାମୀ ନଣନ୍ଦ ବାହାଘର ହେଇଯାଇଚି ଆଉ ତାଙ୍କର ଜଣେ ବଡ ଭାଇ ଅଛନ୍ତି ଦେଢଶୁର ସିଏ ତାଙ୍କର ଜବ ବାହାରେ ସେ ବାହାରେ ରହୁଚନ୍ତି ଘରେ ଆମେ ଶାଶୁ ଶଶୁର ସ୍ଵାମୀ ଆଉ ମୋର ଦିଟା ଛୁଆ ପୁଅଟେ ଝିଅଟେ। ଝିଅ ଦୁଇ ମାସର, ପୁଅ ଛଅ ବର୍ଷର।
ଓ ହୋ।
ହଁ ପ ସ୍କୁଲ ଯାଉଛି?
ଓୋ କୋଉ କ୍ଲାସ ରେ ପଢୁଛି କି?
ତାନେ ନାଇଁ ୟୁକେଜି।
ଆକେ ଆପଣ ହଇରାଣ ହେଇଯାଉଥିବେ ଆଉ ସିଏ ଛୋଟ ଛୁଆ ଇଏ ଛୋ
ହଁ ମ୍ୟାନେଜ କରିବା ଟିକେ କଷ୍ ଟ ହଉଚି, ଘର କାମ ଛୁଆ ସମ୍ଭାଳିବା ହଁ।
ଆଜ୍ଞା ମୋ ସାନ ମମିଙ୍କର ବି ସେମିତି ଦିଟା ପୁଅ ହେଇଚି ସିଏ ବି ସେମତି ସିଏ ଜଣେ ୟୁ କେଜି ରେ ଆଉ ଜଣେ ଏମିତି ଅଙ୍ଗନବାଡି ଯାଉଚି।
ତାପରେ ଏଇ ଯୋଉ ଚଗଲା ଛୁଆ ଆଜିକାଲି ଆମ ମା ମାନେ ପୁଣି ଆମକୁ ସମ୍ଭାଳୁଥିଲେ ଏ ଏଇ ଯୋଉ ଛୁଆ ଏବେ ଯୋଉ ଚଗଲା ହଉଚନ୍ତି ଗୋଟ ଗୋଟେ ଛୁଆ ସମ୍ଭାଳିଲା ବେଳକୁ ମୁଶକିଲ୍। କଣ କରିବ? ଚାଲିଚି ସେମିତି ଆଉ। କୋଉଠି ସେଠି ସ୍କୁଲ କୋଉ ସ୍କୁଲ ଯାଉଚନ୍ତି?
ଏଇଠି? ହଁ ଦଶ କିଲୋମିଟର ତ ହେଇଯିବ ସ୍କୁଟିରେ ନେଇକି ଯାଉଛୁ ଛାଡିକି ଆସୁଚୁ।
ହଁ ନା ଆମ ପିଲା ବସ ରେ ଯାଉଚି।
ନାଇ ଇଏ ଛୋଟ ଇଏ ଟୋଟାଲି ରହୁନଥିଲା। ବସ୍ ବି ଅଛି ନ ଇଏ ଯାଉନାହିଁ। ନାଇଁ ନାଇଁ କୁ ଏଇଠୁ ସେ ସମସ୍ତେ କହିବ ଘର ଲୋକ ଙ୍କ ସହିତ ଯିବି ଦିଦି ସହିତ ଯିବି ନହେଲେ ବାପା ସହିତ ଯିବି।
ଅଭ୍ୟାସ ହେଇଯାଇଚି। ଛୁ।
ରଜ ଖ ଅଛି?
ହଁ। ତାପରେ ଏଇ ବର୍ଷା ଟା ଜଲଦି ବି ଆସିଗଲା ନହେଲେ ଆହୁରି ଚୁଟି ଘୁଚେଇଥାନ୍ତି।
ହଁ ଗରମ ବି ହଉଚି କିନ୍ତୁ ବର୍ଷା ହେଇଗଲା ବୋଲି ଛୁଟି ଖୋଲିଦେଲେ।
ଗୁଳୁ ଗୁଳି ପାଇ ଯୋଉ ଗୁଳୁ ଗୁଳି ହଉଚି।
ବହୁତ ଜୋର ପା ଏସି ରେ ବସି ହଉନି ଏସି ରେ ବସି ଲେ ଆଉ କୋଉ ରୁମକୁୁ ଯାଇ ହଉନି।
ତମେ ଏସିି ରେ ବସିଲେ କଣ କରିବ ରୋଷେଇ ତ ପୁଣି କରିବ ନା ନାଇଁ?
ଆଉ ହ ଠିକ କଥା।
ଗଲାବଳକୁ ଘର ର ବଡ କଷ୍ଟ। ହଉ ହଉ କଣ କରୁଚ କର ଆଉ। ଆଜ୍ଞା।
ନା ନାଇ କର ମୁଁ କହିଲି ଆମ ଛୁଆ ମାନଙ୍କର ଭଲ ଆପଣଙ୍କ ତ ରେ ରୋଷେଇ କରିବାକୁ ଯିବେ ଆପଣଙ୍କୁ ଫେର କଷ୍ଟ ଏସିରୁ ବାହାରିକି ରୋଷେଇ କଲା ବେଳକୁ। ଆମର ଏଇ ଆମେ ପ ଆଜ୍ଞା।
ଟିକେ ବୁଲି ଆସିଲ ଯେ ଏସି ରେ ବସିକି ଖାଅ, ସେଇଠି ସୁଅ ସେଇଠି ଗପ ସବୁ ଚାଲିଲା ସେଇଠି। ହଉ ପରେ କେବେ ଲଗେଇବି ରଖୁଛି।
ଆଜ୍ଞା ରଖୁଛି।